ହଁ
କଣ କରୁଛ
କିଛି ନାଇଁ ବର୍ଷା ଟିକେ ହଉଛି ଯିବି ଯିବି ତ ଘରେ ବସିଚି ଆଉ
ଆଉ କଲେଜ
ଏବେ ତ ଖୋଲିନି କଲେଜ ଘରେ ବସିବା କଥା ଆଉ
ତାପରେ କଲେଜ ଖୋଲିଲା ପରେ କଲେଜ ବର୍ଷାରେ ମୋର କଲେଜ ଯିବ ଆଜି ତ ସେମିତିରେ ବି ଶନିବାର ଆହୁରି ପିଲାମାନେ ସ୍କୁଲ୍ ଯାଇଥିବେ ସକାଳୁ ଆହୁରି କେମିତି ସବୁ ଯାଇଥିବେ? ନିଦ ତ ଭାଙ୍ଗୁନି ସେ ମାନେ ବର୍ଷା ଦିନ ଟା ବି ଶୀତ ଦିନ ଟାଇପ୍ ର ହେଇ ଯାଉଛି ଯେହେତୁ ସକାଳୁ ବର୍ଷା ହେଇଯାଉଚି।
ହଁ ମାମା ଯିବାକୁ ଇଚ୍ଛା ନଥିଲେ ବି ଯିବାକୁ ପଡିଥାଏ।
କୁ ଯିବାକୁ ପଡୁଛି ହଁ। ନହେଲେ ପ୍ରେଜେଣ୍ଟ ଯେହେତୁ ଘଟୁଛି ତ ବାଧ୍ୟ ଯିବା ପାଇଁ କ ସ୍କୁଲ୍। ଆହୁରି ତାପରେ ସୋମ୍ବାର ବି ମାଡ଼ ନଗଲେ।
ହୁଁ ସ୍କୁଲ୍ ରେ ଯିବା ପାଇଁ ମାନେ ଅ ସ୍କୁଲ୍ ରେ ଗାଳି ମାଡ ପଡିଥାଏ ତ ଯିବାକୁ ପଡିଥାଏ। ସେତେ ଦର୍କାର ହେଲେ ଗୋଟେ ଦିନ୍ ଛୁଟି ହୋଇଥାଏ, ନହେଲେ ଯିବା ପାଇଁ ପଡିଥାଏ।
ହଁ।
ଉଁ
ତାପରେ ଏବେ ବି ଆମର କିଛି ସୂ ଉଁ।
ଉଁ କଁ କୋଉଥିଲ?
ମୁଁ କୋଉଥିଲି ସ୍କୁଲ୍ କଲେଜ ଟାଇମ୍ ରେ ବି କିଛି ସ୍ମୃତି ରହିଯାଏ, ବର୍ଷା ଦିନେ ମାନେ ସାଙ୍ଗସାଥି ସହ କେମିତି ହସ୍ ତ ମା ଦେଇକିରି ବର୍ଷାରେ ଓଦା ହେଇ ହେଇ ଭିଜିକିରି ଆସିବା ତାର ଗୋଟେ ଅଲଗା ମଜା ବି ରହିିଥାଏ ନା। ତେବେ ଭିଜିକି ଆସିଚୁ ସାଙ୍ଗମାନଙ୍କ ସହ ବର୍ଷାରେ ଓଦା ହେଇକିରି।
ହଁ ଆମେ ସବୁବେଳେ ବୁଁ ବର୍ଷା ହୋଉ କି ଯାହା ହୋଉଚି ହୋଉ ସ୍କୁଲ୍ ତ ଯିବାକୁ ପଡିବ। ନ ଗଲେ ମାନେ ଘରୁ କଲ୍ କରିଦେବେ ନହେଲେ ମାନେ ତାପର ଦିନ ଗଲେ ଗାଳି ବାଜେ ତାନେ ଯେମିତି ହେଲେ ଯିବାକୁ ପଡେ। ଆମେ ଯଦି ବର୍ଷାର ରିଜନ୍ ଦବୁ ମାନେ ବର୍ଷା ହୋଉଥିଲା ସାର୍ ସାର୍ ପଚାରିବେ କଁ ପାଇଁ ଆସି ନଥିଲ ଆମେ ଯେଦି କୋଉ ସାର୍ ବର୍ଷା ହୋଉଥିଲା, ସାର୍ କହେ ସବୁ ପିଲା ଆସିଥିଲେ ତମ ପାଇଁ ବର୍ଷା ହେଇଯାଉଥିଲା, ତମେ ହିଁ ବର୍ଷାରେ ଗଜା ହେଇଯାଉଥିଲ ତମେ ଆ ଆସିଲ ନେଇଁ ଏମିତି କହି ଗାଳି କରିବେ, ମାନେ ଆମେ ତିନ୍ ଜଣ ଆମ ସ୍କୁଲ୍ ରେ ଆମ କ୍ଲାସ୍ ରେ ଟିକେ ଭଲ ଷ୍ଟୁଡେଣ୍ଟ ଥିଲୁ ତ ଯୋଉ ବି ଟିଚର୍ ମାନେ ଅଧିକ ଆମକୁ ଖୋଜିବେ ତ ସେଇଥିପାଇଁ ଅଧିକ ଗାଳି ବି ବାଜ୍ ମାନେ କରିଥାନ୍ତି କଣ ପାଇଁ ଆସୁନ? ତ ଯିବୁ ସ୍- ଯିବୁ ଆମେ ଯଦି ବର୍ଷା ହୋଉଥିବ କୋଉଠି ଜଗିବୁ। ଉ ମାନେ ଅ ଜଗିବୁ ଜଗିବୁ। ବର୍ଷା ଛାଡିଯିବ ଛାଡିଯିବ କିନ୍ତୁ ଯୋଉଠି ଅଧିକ ବର୍ଷା ହବ ଆମୁକୁ ଲାଗିବ କି ସେଇଠି କମ୍ ହୋଉଛି ଯେତେବେଳେ ବ ଭିଜି ଯାଇଥୁବୁ ସେତେବେଳେ ଲାଗିବ କି ନାଇଁ ଅ ଅଧିକ ବର୍ଷା ହେଲା। ଆଉ ବାକି ବର୍ଷାରେ ଓଦା ହେଇକି ଆସୁ ଅ କୁଲ୍ ତ ଯିବୁ ଆଉ ଗଲା ଏଠୁକୁ ଟିକେ ଅ ସମ୍ଭାଳିହେଇ ଯିବୁ କୋଉଠି ଟିକେ ଠିଆ ହେଇ ହେଇ ଯିବୁ, ଆଉ ବାକି ଆସିଲା ଏଠୁ ବର୍ଷା ହୋଉ ଯାହା ହୋଉଛି ହୋଉ ଆସୁୁ। କାରଣ ଆଉ ଘରୁକୁ ଆସୁ ନା ଡ୍ରେସ୍ ଚେଞ୍ଜ୍ କରୁ, ଯଦି ଗଲା ଏଳୁ ଓଦା ହେଇଥିବୁ ତ ସ୍କୁଲ୍ ରେ ପାଠ ପଢ଼ିବାକୁ ଭଲ ଲାଗିବନି। ବାକି ବୁ ବହିପତ୍ର ଆବ୍ ଯଦି ବର୍ଷା ଉଠେଇଛି ତ ଆମେ ଗୋଟେ ଜରି ଧରିକି ଯାଇଥୁବୁ। ମାନେ ଜରି ବେଗ୍ ମାନେ ବେଗ୍ ତ ନେଇଥିବୁ ହେଣ୍ଡି ବେଗ୍ ତା ସହିତ ଗୋଟେ ଯୋଉ ବଡ ଜରି ସେ ଜରି ଧରିକି ଯାଇଥିବୁ ଯେଦି ବର୍ଷ ଚାଲା ହେଲା ସେ ବେଗ୍ ଭିତରେ ସେ ଜରି ଭିତରେ ବହିପତ୍ର ରଖିକି ଜରି ସହ ବେଗ୍ ରେ ରଖିକି ଆମେ ଆସୁ, ମାନେ ଯଦି ବହିପତ୍ର ଓଧା ହେଇଯାଏ ତ ପଢିବା ପାଇଁ ଭଲ୍ ଲାଗେନି। ତ ସେଥିପାଇଁ ଗୋଟେ ଗୋଟେ ଜରି ଧରିକି ଯାଇଥାଉ। ଆଉ ବାକି କୋ ସ୍କୁଲ ରେ ତ ଏମିତି, ବାକି କୋଚିଂ ଯେତେବେଳେ ଯାଉଥିଲୁ ଦଶମରେ ସେ ତେବେଳେ ଖଲିକୋଟ ଯାଉଥିଲୁ, ତ ଖଲିକୋଟ ରୁ ଆସିବା ବେଳକୁ ପୁରା ଓ ତ ହେଇଯିବୁ ସାଇକେଲ ରେ ଅନ୍ଧାରରେ ଯଦି ବର୍ଷା ହେଲା ତ କରେଣ୍ଟ ପଳେଇବ ଅନ୍ଧାରରେ ଆସି ପାରିବୁନୁ। ତ କୋଚିଂ ରୁ ଆସିକି ଗୋଟେ ସାଙ୍ଗ ଘରେ ରହିବୁ, ତାଙ୍କ ଘରେ ପୋଛା ପୋଛି ହବୁ ତାପରେ ଘରକୁ କଲ୍ କରେ ଘରେ ଯାଇକି ଭାଇ ନହେଲେ ବାବା କିଏ ଧରିକି ଆସେ। ଆଉ ବାକି ସାଙ୍ଗସାଥି ମାନଙ୍କ ସହିତ ଏଇନ ଓଦା ଆମେ ଏ ମାନେ ଚାହୁଁନଥିବୁ ଓଦା ହବା ପାଇଁ ଅଧିକ ଟାଇମ ରେ, ଯେହେତୁ କୋଚିଂ ଯାଉଥୁବୁ ଓଦା ହେଲେ ଭଲ ଲାଗିବନି
ହ
କିନ୍ତୁ ଓଦା ହେବାକୁ ପଡ଼ିବ। ବାକି ସେଠେ ଯେମିତି ହେଲେ ମାନେ ସାଇକେଲ ଥୋଇକି ବ୍ୟାଗ୍ ଧରିକି ଷ୍କୁ କୋଉ ସାଇଡ ହଉ ହଉ ଚାହା ହେଲେ ଓଦା ହେଇଯାଇଥିବ, ହଁ ଟିକେ ଯାଉଥିବ ଝିପିଝିପି ବର୍ଷା ହେଲା ହଁ ଛାଡିଯିଅ ଛାଡିଯିଅ ଆ ହେଇକି ଯାଉ ଯାଉ ମଝିରେ ଯଦି ଜୋର କରିଦେଲା ବାକି ନହେଲେ ଝିପି ଝିପି ବର୍ଷା ହଉଥିବ ହଁ ଟିକେ ବର୍ଷା ହଉଚି କହିକି ଆମେ କୋଚିଂ ପଳଉ ସ୍କୁଲ ପଳଉ। ଆଉ ବାକି ସେଇ ଡ୍ରେସ୍ ବି ଆମର ସେତେବେଳେ ହ୍ୱାଇଟ କୁ ସ୍କାୟ କୁ ହ୍ୱାଇଟ୍ ଟ୍ ଥିଲା ତ ହାଇଟ ପେଣ୍ଟ ରେ ଛିଟକା ପଡିଯିବ, ମାନେ ବାଲି ଲାଗ ଗଲେ ବସିବା ପାଇଁ ପଢିବା ପାଇଁ ବାଗ ଲାଗିବନି ସୁବିଧା ଲାଗିବନି। କସ
ନା ଆମେ କଣ କରୁ ଯେ ଆମେ କଣ କରୁ ଯେ ମାନେ ରେନକୋଟ ହଉ କି ଛତା ହଉ ନେଇକି ଯାଇଥିବୁ କାରଣ ଘରେ ଗାଳି କରିବେ ବର୍ଷା ଦିନ ଯେହେତୁ ତ ଆମକୁ ଘରେ ଦେଇକି ପଠେଇଥିବେ ରେନକୋଟ ହଉ କି ଛତା ହଉ। କିନ୍ତୁ ଆମେ ଯେହେତୁ ଆମେ ମାନେ କୋଚିଂ ଯିବୁ ତ ସେଇ ରେ ଆମେ ରେନକୋଟ କି ଛତା ଖୋଲିକି ମାନେ ଏମତି ପଳଉ, ତାପରେ ଆସିଲା ଟାଇମରେ ଜଗିବୁ ଯେ ଆମେ ଆ କେତେବେଳେ ବର୍ଷା ପକେଇବ ମାନେ ସେଇ ଟାଇମ ଦେଖିକି ବାହାରିବ। ହଁ ଯଦି ବର୍ଷା ଝିପଝିପି ପକେଇଲା ତାହେଲେ ବାହାରକୁ ପୁରା ସ୍ଲୋ ରେ ହେଇକି ଆସିବ। ମାନେ ଯେମିତି ଓଦା ହବ। ବହିପତ୍ର ଗୋଟେ ଜରିରେ ରଖିଦେବୁ, ମାନେ ବେଗ ଓ ବେଗ ଭିତରେ ଜରି ଭିତରେ ମାନେ ବହିପତ୍ରକୁ ଜରି ଭିତରେ ରଖିକିରି ପୁଣି ବେଗ୍ ଭିତରେ ରଖିଦବୁ। ଯଦି ବେଗ ଟା ଓଦା ହବ କିନ୍ତୁ ବହି ପତ୍ର ଅଦା ହବନି। ନହେଲେ ନାଇଁ ଯଦି ଉଁ କୋଚିଂରେ ଥୋଇ ଦେଇକି ପଳେଇ ଆସୁ। କାଲି ଗଲେ ପୋହ ଗଲେ ଏମିତି ଗଲେ ଆଣିବୁ। ତାପରେ ଏମିତି ଓଦା ହେଇ ହେଇ ସାଙ୍ଗ ସାଙ୍ଗ ସହ ମଜାମସ୍ତି କରିକରି ଏମିତି ଆସୁ। ପେଲା ଠେଲା ହେଇକିରି ନହେଲେ ହାତ ଥରା ଥରି ଗୋଟେ ଗୋଟେ ହାତ ଧରା ଧରି ହେଇକରି ଏମିତି ଆସୁ। ଏମିତି ଖାନ୍ଦରେ ହାତ ପକେଇକି ଏମିତି ସବୁ ଆସୁ ମାନେ ଭଲ ଲାଗେ ସେଟା। ଆଉ ବାକି ଚାଲି ଚାଲି ବି କେତେ ଦିନ ହେଇଚୁ ଆମେ ବର୍ଷା ଦିନେ ମାନେ ସାଇକେଲରେ ଅଧା ରାସ୍ତା ପଳେଇଆସିବୁ, ଯଉଁ ଜାଗା ଜାଗାରେ ଖାଲି ଜାଗା ହେଇଯିବ ସେଇ ଜାଗାରେ ଓହ୍ଲି ପକେଇବୁ। ଅ କାର ଗୋଟେ ଚେନ୍ ଗୋଟେ ଖସେଇଦବୁ। ଓଲିହିକି ଚାଲି ଚାଲି ଆସୁ। ଏମ୍ ମାନେ ବର୍ଷା ହବାର ସାଙ୍ଗ ସାଥି ସବୁ ମଜା ଗୋଟେ ଅଲଗା।
ତୋ ଭୟସ
ଆଉ ହଁ। ଆଉ କୋଚିଂରେ ତ ଭଲ ଲାଗେନି ମାନେ ଓଦା ହେକରି ମାନେ ଯିବା ବେଳୁ କଣ ଯେ ଅଧିକ ବର୍ଷା ହଉଥିବ କିନ୍ତୁ ଓଦା ହେଇକିରି ଗଲେ ଭଲ ଲାଗିବନି ଯେହେତୁ ପଢ଼ିବା ଆମେ ବସିକିରି ତ ସେଇଟା ଭଲ ଲାଗେନି ସେଥିପାଇଁ ଓଦା ହେଇକିରି ଯାଉନୁ କିନ୍ତୁ ଆସିଲା ଟାଇମରେ ଆମେ ଜଗିକି ରହିବୁ ଯେ କେତେବେଳେ ବର୍ଷା ହେବ। ବର୍ଷା ଝିପି ଝିପି ପ ହେଲେ ଆମେ ବାହାରିବ ମାନେ ସାରମାନେ ମନା କରୁଥିବେ ନାଇଁ ଜନି ବର୍ଷା ଛାରିଲେ ଟିକେ ଯିବ। କିନ୍ତୁ ଆମେ ପଳେଇ ଆସୁ ଆମେ ରେନିକୋଟା ଆଣିଚୁ ଆମେ ଛତା ଆଣିଚୁ କହି ପଲେଇ ଆସୁବୁ। ଯଦି କିଏ ଦେଖିଦେଲେ ତ ତାପ ଦିନ ଗଲେ କୋଚିଂରେ ଗାଳି ଶୁଣିବୁ।
ହୁଁ ଆମେ ଯେହେତୁ ଯଦି ଆମେ
ଆଉ ସ୍କୁଲ ରେ ରେନିକୋଡ ହଉ କିି ଛ ତ ହଉ ଯଦି ନ ଧରିକି ଯିବୁ ହୁଁ ତାହେଲେ ପିଟି ସାର୍ ଥିବେ ଆମ ସ୍କୁଲରେ ତ ପିଟି ସାର୍ ବା ଏବେ କହିଲେ କହିବେ ରେନକୋଡ଼ କି ଛତା କଣ ପାଇଁ ଧରିକି ଆସିନ ସିଧା ଘରକୁ ଫୋନ କରିଦେବେ ଆମ ବା ବାବାଙ୍କୁ ଟିକେ ଚିହ୍ନା ଅଛନ୍ତି, ଯେହେତୁ ସାରମାନେ ତ ସାଙ୍ଗେ ସାଙ୍ଗେ ବାବାଙ୍କୁ ଫୋନ କରିଦେବେ। ଗାଳି ଟିକେ ଶୁଣୁ ସେଇଥିପାଇଁ ଧରିକି ଯାଉ ସ୍କୁଲ ଟାଇମରେ ଟିକେ ଆଉ ଆଉ ବାକି ବର୍ଷେ ତ ବିଲବାଡି ଏ କଥା ସବୁ ଜାଣିଛ ମାନେ ଅ ମାନେ ବର୍ଷାଟା ଭଲ ଜମିମାନେ ଚାଷମାନଙ୍କ ପାଇଁ ଆଉ କୃଷକମାନଙ୍କ ପାଇଁ ହେଲେ ବି ଅତ୍ୟଧିକ ବର୍ଷାଟା ଭଲ ନାହିଁ ଯଦି ଆମର ଅ ମାନେ ଅଧିକ ବିଲରେ ପାଣି ଫାଣି ରହିକି ଜମିଯିବ, ଫସଲ ନଷ୍ଟ ହୋଇଯିବ ତାପରେ ଆମର ଅ ମା ଗୋଟେ ଗୋଟେ ଥର ବନ୍ୟା ବି ଆସିଯାଇ ଆସିଥାଉଛି ତମେ ଜାଣିଛ ବନ୍ୟା ଆସିଲେ ଧାନ ପରିବା ଆଉ ଅନାନ୍ୟା ଫସଲ ବି ଭାଙ୍ଗିଯାଏ ଆଉ ଲଗାତାର ବର୍ଷା ଯୋଗୁଁ ବି ଚାଷ ମାନେ ଚାଷ କାମ ଆଉ ଅମଳ ପାଇଁ ଟିକେ ମାନେ ଖରାପ ମାନେ ଫସଲ ଖରାପ ହେଇଯାଏ ଆଉ ଫସଲରେ ପୋ ପୋକ ହେଲା ସବୁ ରୋଗ ବଢ଼ିଯାଏ। ଆଉ କାଦୁଅ ରାସ୍ତା ଯୋଗୁଁ ଫସଲରେ ବଜାରକୁ ଅନେକ ଅସୁବିଧା ବି ରହିଥାଏ। ଆଉ ଆମର ଖତ ଯାହାକି ଗାଈ, ଗୋରୁ ଛେଳି ଆଉ ଅନ୍ୟନ୍ୟା ପଶୁମାନଙ୍କର ଯତ୍ନ କଷ୍ଟକର ହେଇପାରେ। ଆଉ ଆମର ତଷୁ ବି ଭଲରେ ମିଳେନି ସେଇ ଟାଇମରେ ତଷୁ ପକା ହେଇଥିବ ତ ସେ ତଶୁ ବି ମାନେ ଖରାପ ହେଇଯାଏ ନା ଏମିତି ସବୁ ଆମ କିଆରି ଗୋରୁମାନେ ଯୋଉ ଚା ମାନେ ବୁଲିବାକୁ ଯୋଉ ସନ୍ଧ୍ୟା ଟାଇମରେ ଯୋଉ ଅ ଚରିବାକୁ ଯାଆନ୍ତି, ସେଗୁଡାକ ବି ଯାଇପାରନ୍ତିନି
ତାଙ୍କର ବି ଟିକେ ଅସୁବିଧା ହୁଏ, ପଶୁମାନେ ଯୋଉ ଚରିବାକୁ ଯା ଆମର ଗାଈମାନେ ଯୋଉ ଗୋଠରୁ ବାହାରିକି ଯୋଉ ଯାଉଚନ୍ତି ଚରିବାପାଇଁ ତ ସେମାନେ ଆଉ ଯାଇପାରିବେନି ନା ବର୍ଷା ଯୋଗରୁ ପଶୁ ପଶୁ
ତା ଗାଈ ମାନଙ୍କ ପାଖରୁ
ହୁଁ - ତ- ସେଗୁଡ଼ାକ ବି ଟିକିଏ ମାନେ ଅଧିକ ଆବଶ୍ୟକ ଅସୁବିଧା ହୋଇଥାଏ ଆଉ ଆଉ ଫସଲ ବି କ୍ଷୟ ହେ ମାନେ ଅଧିକ ଯଦି ଅତ୍ୟଧିକ ବର୍ଷାଟା ହବ ଯୋଉଗୁଡାକ ଘଡଘଡି ମାରି କି ଏଗୁଡା ଯୋଉ ବର୍ଷା ହଉଛି ମାନେ ବର୍ଷା ଦିନେ ସିମ୍ପୁଲ୍ ବର୍ଷାଟା ଠିକ୍ ଅଛି କିନ୍ତୁ ଯୋଉ ଘଡଘଡ଼ି ଚଡ଼ଚଡ଼ି ମାରିକି ବର୍ଷାଟା ହେଉଛି ତ ସେଇଟା ସିଏ ଯାହା ମାନେ ଆମର ଉ ଚା-ଚାଷ ଉପରେ ପଡ଼ିଥାଏ ତ ସେଗୁଡ଼ାକ ବି ନଷ୍ଟ ହୋଇଯାଏ ମାନେ ଅଧିକ ପବନ ଯୋଉଟା ହଉଛି ତ କଣ ଧାନ ଗୁଡାକ ଯୋଉ ଗଛ ଗୁଡା ହେଇଥିବ ସେ ସବୁ ନଇଁ ଯାଉଛି। ତ ଫସଲରେ ବି ଟିକିଏ ବାଧା ଅଁ ସୃଷ୍ଟି ହଉଚି ଆଉ।
ହୁଁ।
ମାନେ ବସ୍ କହିବାକୁ ଗଲେ ହଁ କୁହ।
ହୁଁ ଯୋଗେ ବି ଘଡଘଡି ମ ମାରିଲେ ଏ ଏ ଜଣେ ଜଣଙ୍କ ଜୀବନ ଯାଉ।
ନଷ୍ଟ ହଁ। ମାନେ କହିବାକୁ ଗଲେ ବର୍ଷାଟା ଭଲ କିନ୍ତୁ ଅତ୍ୟଧିକ ବର୍ଷାଟା କି ବନ୍ୟା ଟା ଭଲ ନାଇଁ। ସିମ୍ପୁଲ୍ ବର୍ଷାଟା ମାନେ ଏବେ ଏବେ ଯୋଉ ଦି ତିନି ଦିନି ଲାଗିଲାଗି ଯେମିତି ହଉଚି ସେଇ ବର୍ଷ ସେଇଟା ହିଁ ଭଲ ଲୋକମାନଙ୍କ ପାଇଁ। ନା ଏଇଥିରେ ଅ ଉଁ ଆମର ଘଡ଼ଘଡ଼ି ଚ଼ଡଚଡି ହଉଚି ନା ଲୋକମାନଙ୍କର ମାନେ ଘଡଘଡିରେ ଅଧିକ ଦେଖୁଚ ଲୋକମାନେ ବି ମାନେ ତାଙ୍କ ଦେହରେ ଘଡଘଡ଼ି ବାଜିକି ଲୋକମାନେ ମୃ ତ୍ୟୁବରଣ କରୁଚନ୍ତି କୋଉ କୋଉ ମାନେ କୋମାକୁ ପଳଉଚନ୍ତି ମାନେ ଯୋଉ ଉଁ ଆଗକୁ ବାଜିଥିବ ବା ଯୋ ଅ ଯାହାକୁ ମାନେ ଯୋଉଠିକି ବାଜିଥିବ ସେ ଅଙ୍ଗଟା ତାଙ୍କର ଚାଳେନି ଏମିତି କିଛି।
ହୁଁ।
ମତେ ଏ ଏଇ ବର୍ଷା ଟା ବର୍ଷ ଏବେ ଯୋଉ ବର୍ଷା ହଉଚି ଦି ତିନି ଦିନି ଲାଗି ଲାଗି ଏଇ ବର୍ଷା ଟା ହିଁ ଭଲ ଲାଗେ ଆଉ ସେଇ ଘଡଘଡି ଚଡଚଡି ବର୍ଷା ମତେ ଟିକେ ଭୟ। ହଉ ଠିକ୍ ଅଛି ତ ଟାଇମ ହେଇଯାଇଚି।
ହୁଁ।